ହଁ।
ଆଉ କଣ କରୁଚ?
ଏଇ କଣ କରିବା ଛାତ ଉପରେ ଟିକେ ବୁଲାବୁଲି ହଉଛି ଆଉ।
ଉଁ ହୁଁ ଆଉ ସାଙ୍ଗସାଥି ମାନେ କିଏ ସବୁ କଲ କରୁଛନ୍ତି ନା କେହି କରୁନାହାଁନ୍ତି?
ସାଙ୍ଗସାଥି ମାନେ ନିଜ ନିଜ କାମରେ ସମସ୍ତେ ବିଜି ଅଛନ୍ତି ଆଉ କିଏ ମ ସେଇଟା କଥା ହବା।
ହୁଁ ଆଉ ସବୁ ଭଲ?
ହଁ ସବୁ ଭଲ ଆଉ।
ଉ କେହି କେତେବେଳେ ଗୋଟେ ସବୁବେଳେ ଯଦି ଏକାଠି ହୁଅନ୍ତେ ମିଶନ୍ତେ ତାହେଲେ ଗୋଟେ ମିଶିକି କେତେବେଳେ ଗୋଟେ ଗେଟ ଟୁଗେଦର ହୁଅନ୍ତା କି କଣ ଗୋଟେ ହୁଅନ୍ତା ଟିକେ ଭଲ ଲାଗନ୍ତା ମିଶାମଶି ଟିକେ କରନ୍ତେ ଭୋଜି ଫୋଜି ଗୋଟେ ହୁଅନ୍ତା କଣ ହୁଅନ୍ତା ଟିକେ ଭଲ ଲାଗନ୍ତା ନା ତ କେହି କାହାର ଠିକ କଠିକଣା ନାହିଁ କିଏ କୁଆଡେ ରହିଲା କଣ କଲା ମୋର ପ୍ରାୟ ଆଜି ପର୍ଯ୍ୟନ୍ତ ମାନେ ବେଶୀ କେହି କଣ୍ଟ୍ରାକ୍ଟରେ ନାହାନ୍ତି ଏଇ ତମେ ଆଉ ସେଇ ଝିଅ ସାଙ୍ଗ ଦି ତିନି ଜଣ ପୁଅ ସାଙ୍ଗ ପାଞ୍ଚ ଛଅ ଜଣ ଯୋଉ ଆମ ଗ୍ରୁପ ପିଲା ଯେତିକି ଯାହା ଥିଲୁ ଏତିକି ବାସ୍। ଚାଲିବ ହଁ ହୁଁ ହୁଁ।
ବସି ବସି ବହୁତ ଟାଏଡ ଲାଗୁଛି ସେଇ ଯୋଉ
ହୁଁ ଆଗରୁ କଣ ଗୋଟେ ସେଇଭଳି ତ ଥିଲା ନା ମାନେ ଆମେ ଆଗରୁ କଣ କରୁଥିଲେ ସକାଳେୁ ଉଠୁଥିଲେ ଟିଉସନ ଯାଉଥିଲେ ଟିଉସନ୍ ରୁ ଆସୁଥିଲେ ପୁଣି ସ୍କୁଲ ଯାଉଥିଲେ ସ୍କୁଲ ତାପରେ ସେଇ ଗୋଟେ ବେଳେ ଆସୁଥିଲେ ଖାଇବାକୁ ପିଇବାକୁ ଖାଇ ଦେଇକି ପିଇ ଦେଇକି ପୁଣି ପଳାଉଥିଲେ ଟିକେ ଖେଳି ଦଉଥିଲେ ପୁଣି ଲାଗୁଥିଲା ଚାରିଟା ଯାଏ ଆମର ସ୍କୁଲ ରହିଲା ଆସିଲେ ଖାଇଲେ ପିଇଲେ ଘରେ ଟିକେ ଖାଇ ପିଇକି ପୁଣି ଯାଉଥିଲେ ଟିଉସନ ଟିଉସନ ଯାଇକି ପୁଣି ତାପରେ କଣ କରୁଥିଲେ ନା ଆସୁଥିଲେ ଆସିକି ତ ପହଞ୍ଚିଲା ବେଳ ହେଇଯାଇଥିଲେ ଥିବ ସେଇ ଛଅଟା ଛଅଟାରୁ ତାପରେ ସାତଟା ଯାଏ କଣ ଟିଏ ସେଇ ସନ୍ଧ୍ୟାବେଳେ କଣ ଟିଏ ଖିଆପିଆ କରିଦେଇକି ଜଷ୍ଟ ଟିକିଏ ଏମିତି ଟିଭି ପାଖରେ ବସୁଥିଲେ ସେତେବେଳେ ତ ଫୋନ ଫୋନ୍ ଧରୁନଥିଲେ ନା। ସେତେବେଳେ କଣ ଫୋନ ଫୋନ୍ ଧରୁଥିଲେ କି ଫୋନ ସିନା ଏବେ ଧରା ଧରି କରୁଛନ୍ତି ତାପରେ ଫୁଣି ଆସ ଆସିକି ଟିକେ ଟିଭି ଫିଭି ଦେଖିଦେଇକି କାର୍ଟୁନ ଫାଟୁନ ଦେଖା ହଉଥିଲା ସେତେବେଳେ ବହୁତ ତାପରେ ପୁଣି ପାଠ ପଢ଼ାପଢ଼ି ଚାଲୁଥିଲା ସାତଟାରୁ ନଅଟା ସାଢ଼େ ନଅଟା ଯାଏଁ ଖାଇଲେ ପିଇଲେ ପୁଣି ଟିକେ ଟିଭି ଅଧଘଣ୍ଟ ଘଣ୍ଟେ ଦେଖି ଦେଇକି ତାପ ସେଇ ଦଶଟା ସାଢେ ଦଶ ସକାଳୁ ଶୋଇକି ପୁଣି ଉଠିଲେ ସକାଳେ ପୁଣି ସେଇ କାମ ଆଉ
ହୁଁ
ଏଇୟଆ କଣ ଗୋଟେ ପୁରା ସେଡ୍ୟୁଲ ଚାଲିଥିଲା ହଁ ଡେଲି ଡେଲି ସେଇ କାମ କରିବାର ଅଛି ଡେଲି ଡେଲି ହଁ ସେଇଆ ହଉଥିଲା ହଁ ଗୋଟେ କିଛି ଜଣା ପଡୁନଥିଲା ଏଇ କ୍ଷଣି କଣ କିଏ ରହିଲା କୁଆଡେ କିଏ କଣ କଲା ସବୁ ପଢା ଇଏ ସବୁ ସରିଲା ପରେ ଧୀରେ ଧୀରେ ପାଖାପାଖି ତ ଆମ ପୁଅ ଗୁଡା ସମସ୍ତେ ମାନେ ଅଧା ବାଠରୁ ହିଁ ଛାଡି ଛଡେଇକି ସବୁ କୁଆଡେ ବାହାରକୁ ପଳେଇଲେ କାମ କାମ ସେଟା
ଏମତି ରେ ବି ଆଗରୁ ଯେତେବେଳେ ସ୍କୁଲ। ଖୋଲିଥୀବ ଆମେ ସବୁ ଗଲେ। ଏଇ କେତେ ସ୍କୁଲ ଯିବୁ କେତେ ଇ କରିବୁ ଏବେ ଏ ସ୍କୁଲ ବନ୍ଦ ହେଲା। ହଁ ପା ଆମେ କହୁଚେ ସ୍କୁଲ ଖୋଲା ହୁଅନ୍ତାନି।
ହୁଁ ତାପରେ ଏବେ ଗରମ ବି ଯୋଉ ଭଳିଆ ହଉଛି ପୁରା ଅଠା ଠିକ ହେଇଯାଉଚି। ନୁହେଁ କି?
ଏବେ ତମେ କଣ କରୁଚ।
କିଛି ନାହିଁ ଏଇ ଛାତ ଉପରୁ ବସିଛି ଆସି କି ଆଉ।
ଏମିତିରେ ବି ଆମ ସ୍କୁଲରେ ବି ସମସ୍ତି ଙ୍କ ସହିତ ମିଶଥିଲେ ବି ଭଲ ଲାଗୁଥିଲା ନାଇଁ।
ହୁଁ ତମଆଡେ ଗରମ ହଉଚି ନା?
ଗରମ କହିବାର ନାହିଁ ଏଠି ଗରମ ସହି ହଉଚ ନା ରହି ହଉଚି।
ହୁଁ ଏସି ବି କାମ କରୁନି।
ନା, ଏସରେ ବି ଏମିତିରେ ବସିଲେ ବାହାରକୁ ଆସିଲେ ଗରମ ବହୁତ ଜୋରରେ ଲାଗୁଚି।
ହୁଁ ଉଁ ଆଜି ଟିକେ ବର୍ଷା ପକେଇଛି ବୋଲି ଯାହା ଟିକେ ରକ୍ଷା। ନହେଲେ,
ନହେଲେ ନହେଲେ ଗୁଳୁ ଗୁଳି ବହୁତ ଜୋରେ ହଉଚି ଗୁରୁ ଗୁଳି।
ହୁଁ ନା ତମକୁ ଭଲ ଲାଗେ ଖରା ଦିନ।
ଖରା ଦିନ ନା।
ଖରା ଦିନ ଟା କିନ୍ତୁ କାହାକୁ ପସନ୍ଦ ନୁହେଁ ନା? କୋଉ ଋତୁ ଟା ସବୁଠୁ ଅଧିକ ଭଲ ଲାଗେନା ତୁମକୁ। ହ୍ୟାଲୋ
ମତେ ସବୁଠୁ ଶୀତ ଋତୁ ଟା ଟିକେ ବେଷ୍ଟ ଲାଗେ ଶୀତ ଋତୁରୋ ଏମିତିରେ ଟିକେ ଶୀତ ଲାଗେ କିନ୍ତୁ ସକାଳୁ ବେଶୀ ସମୟ ଶୁଏ। ହୁଏ ନା ସେଥିପାଇଁ ଏମତିର କିଛି ଖରା ନାହିଁ ବର୍ଷା ନାହିଁ ପାଗ ଟା ଟିକେ ଭଲ ରୁହେ।
ହଁ ଅଁ ସେଇଟା ଯାହା ଟିକେ ଇଏ ବର୍ଷାରେ
ବର୍ଷା ତା ନା ବର୍ଷା ଋତୁ ଟା ଏ ଏତେ ମୋତେ ଭଲ ଲାଗେନା ଆଁ ଭଲ ଲାଗଛ କିନ୍ତୁ ବର୍ଷା ଋତୁରେ ରେ ବହୁ ଜାଗାରେ କାଦୁଅ ଆଉ ପାଣି ହେଇଯାଏ ନା ସେଥିପାଇଁ।
ହୁଁ ଆଚ୍ଛା, ହୁଁ ସେଇଆ ଆଉ, ମତେ କିନ୍ତୁ ଆକ୍ଚୁଆଲି ବର୍ଷା ଟା ଭଲ ଲାଗେ
ହୁଁ!
ହୁଁ କଣ କହିଲ, ବର୍ଷା ହେଲେ ଆମର ମୁଁ ଯୋଉ କାମ କରୁଚି, ସବୁ ମାର୍କେଟିଂ କାମ ବର୍ଷା ଋତୁ ହେଲେ କଣ ହବ, ନା ମାର୍କେଟିଂ ଟା ଟିକେ କମ ହବ।
ହୁଁ!
ଦିଆ ହେଇଛି ଜିନିଷ ଆଉ। ହୁଁ ଟିକେ ତ କାମ କରିବାକୁ ଟିକେ ପ୍ରେସର ଫେସର ପଡେନି ହଁ ସେମାନେ ସମସ୍ତେ ବୁଝି ଯାଆନ୍ତି ନା କି ଯେ କଣ ନା ବର୍ଷା ହଉଛି କେହି ତ କୁଆଡେ କାମକୁ ଯାଇପାରିବେନି କି କିଛି କରିପାରିବେନି
ହୁଁ
ହୁଁ ତ ସେଇଆ ହେଲା ଜିନିଷ ମାନେ ସେ ବର୍ଷା କେତ ନହେଲେ ଶୀତ ଦିନ ହେଇଥିବ କଣ ଆରାମ ସେ ଖାଇଲ ପିଇଲ ପୁରା ଘୋଡେଇ ଘୋଡାହେଇକି ପୁରା ଦିଟା ତିନିଟା ଭଳିଆ ବ୍ଲାଙ୍କ ମିଶେଇଦଲ, ଘୋଡେଇ ଘୋଡ ହେକି ପୁରା ରାତିରେ ଆରାମସ ପୁରା ଭିତରେ ପଶିଗଲ ତା ଭିତରେ ପୁରା ମସ୍ତ ଲାଗୁଥିବ ଆଉ ବାହାରିବାକୁ ଇଚ୍ଛା ହଉନଥିବ। ମାନେ, ରାତିରେ ଯଦି ତମକୁ ଶୋଷ ହବ କି ଏକ ଲାଗିବ, ତଥାପି ତମକୁ ଉଠିବାକୁ ଇଚ୍ଛା ହବନି। କୁଆଡେ କିଛି ଯିବାକୁ ଇଚ୍ଛା ହବନି। ହଁ, ସେ ଯାହା ହଉଛି ହେଇଯାଉ, ପଛେ ସକାଳ ହବ। ଏବେ କିଛି ଉଠିବାର ନାହିଁ କି କିଛି କରିବାର ନାହିଁ, ଉଠିବାକୁ ବିଲକୁଲ ଇଚ୍ଛା ବି ହୁଏନି ନା, ତାପରେ ତମେ ସେ ଯୋଉ ତିନିଟା ବ୍ଲାଙ୍କେଟ ଚାରିଟା ବ୍ଲାଙ୍କେଟ ଘୋଡେଇ ହେଇଥିବ ତାକୁ ଖୋଲିକି, ଯେତେବେଳେ ପଦାକୁ ଆସିବ ପୁରା ହାଡ ଗୋଡ ପୁରା ଥରିବ ଏତେ ଜୋର ସେ ଶୀତ ହଉଥିବ। ପୁରା ନିସ୍ତବ୍ଧ ରାତି। କିଛି କୁଆଡେ ସବୁ ନ ଥିବ, କିଛି ହଉନଥିବ ଡର ଲାଗିବ ହଁ। ଶୀତଦିନ କଣ ଏତେ ଶୋଷ ହୁଏ କି ଅବଶ ଶୋଷ ହୁଏ। ହୁଏନି କି ଯଦି ବି ହଉଥିବ ତ ମୁଁ ତମେ ରାତି ଏଥିରେ ତ ବିଲକୁଲ ବି ଉଠିବାକୁ ଇଚଛା ହିଁ ହବନ ଆଉ ହିଁ। ସବୁଠୁ ବେଷ୍ଟ ଶୀତ ଦିନଟା ରା ଏତି ଲମ୍ବା ନା, ଶୋଇପଡୁଥିବ ନିଦ ଭାଙ୍ଗି ଯାଉଥିବ ଠିକ ସାଢେ ତିନିଟା ଚାରିଟା ବେଳେ ଦେଖିଦେଲାଇ ହଁ ଆହୁରି ବହୁତ ଟାଇମ୍ ଅଛି ଆରାମ ସେ ଆଉ ଟିକେ ଶୋଇପଡିବା।
ହୁଁ
ହୁଁ ହୁଁ ଏୟା ହେଉଚି ଜିନ୍ସ ତ
ଖରାଦିନରେ କେମିତି କଣ ତୁମେ ଶୁଅ କୋଉଠି?
ଖରା ଦିନେ କଣ ଆଗରୁ ଟିକେ ବହୁତ କଷ୍ଟ ହଉଥିଲା। ଟିକେ ଶୋଇ ଶୁଆ ହଉନଥିଲା। ମଝିରେ ମଝିରେ ତାପରେ ଲାଇନ ପଳଉଥିଲା। ଲାଇନ ପଳେଇିଲା ବେଳୁ ଟିକେ ପ୍ରୋବ୍ଲେମ ହଉଥିଲା, ନା ହଁ ଲାଇନ୍ ପଳଉଥିଲା ଛାତ ଉପରକୁ ଆସିବା ଆସିକି ଟିକେ ସଫା ଫ ଫଫା ଦେଇକି ଶୋଇ ପଡିଥିବ। ପୁଣି ଦେଖିଲା ଲାଇନ ହେଇଗଲା ପୁଣି ଦୌଡିକି କି ଗଲ ପୁଣି ଦୌଡିକି ଯାଇ ତଳେ ଫୁ ଆସୁଣି ଲାଇନ ପଳେଇବ, ଏମିତି ଏମିତି ହଉ ତାପରେ, ଯାଇ ଭୋର ଭୋର ପାଞ୍ଚଟା ସାଢ଼େ ପାଞ୍ଚଟା ବେଳେ ଟିକେ ଥଣ୍ଡା ପଡିବ ତାପରେ ଯାଇକି ତଳେ ଆସିକି ଟିକେ ହଁ ଶୋଇଲେ ଟିକେ ଶାନ୍ତିରେ ନିଦ ହବ। ତାପରେ ଆଗରୁ କଣ ଗୋଟେ ଜିନିଷ ଥିଲା? ତୁମେ ଦେଖ, ମାନେ ଖରା ଦିନେ ଯଦି ଲାଇନ ଟା ବି ଥିବ ତ ଏତେ ମାନେ କିଛି ଜଣା ପଡ଼େନି କି ଏତେକ କିଛି କଷ୍ଟ ହୁଏନି।
ହନ ହୁଁ!
କିନ୍ତୁ ଏବେ ଗୋଟେ ଟାଇମ କଣ, ତୁମେ ଏସି ଫେସି ସବୁ ଲଗେଇ କିିବି ଗରମ
ଏସି ହଉ, ଫ୍ୟାନ୍ ହଉ ରାତିରେ ସମସ୍ତେ ସମସ୍ତଙ୍କ ଘରେ ଏସି ଫ୍ୟାନ ଲଗେଇ ଦଉଛନ୍ତି, ଭୋଲଟେଜ ବି କେମିତି କାହା ଘରକୁ ବି ପାଉନାହିଁ। ଯୋଉ ହଇରାଣ ଖରାଦିନ ନୁ
ହୁଁ ତାପରେ ବିଲ୍ ବି ସେଇଭଳିଆ ଉଠୁଛି। ତୁମେ ସେ ଆଗରୁ ଆଗରୁ କଣ ହଉଥିଲା କହିଲ ଦେଖ ଆଗରୁ ଆମର କଣ ହେଲା ନା , ଧୀରେ ଧୀରେ ଯେମିତି ଗରମ ବଢିଲା ଆମେ ତମ ଲାଇନ୍ ଯାଉଛି ଆସୁଛି ଆମେ କଣ କଲୁ ନା, ଇନଭର୍ଟର ଆଣିଲୁ ଆଣିକି ଘରେ ଲଗେଇ ଦେଲୁ।
ହୁଁ।
ଲଗେଇଲା ପରେ ତାପରେ କଣ ହେଲା ନା ଦେଖିଲୁ ଲାଗିଲା ଠିକ ଅଛି, ଲାଇନ୍ ଆାଉଛି। ତଥାପି ଗରମ କମୁନି
ହୁଁ ଇନଭଟର ବି, ଇନଭଟର ବି, କେତେ ବି କାମ କରିବା ଇନଭଟର ର ଚାର୍ଜର୍ ହଛି ମାନୁଛି, କିନ୍ତୁ ସକାଳ ପର୍ଯ୍ୟନ୍ତ ରହିକି, ସେ ଇନଭଟର ଆଉ ଚାର୍ଜେସ୍ ତାର ସରିଯାଇଥିବ ନା
ଚାର୍ଜ ବି ଅବଶ୍ୟ ରଖ ରଖି ଦେଉଛି ଗଟେ ଦିନ କିନ୍ତୁ ଗଟେ ଜିନ କଣ ଇନଭଟର ବି ଚାର୍ଜ ବି ରହୁ, ଲାଇନ୍ ବି ରହୁ, ଫ୍ୟାନ୍ ବି ବୁଲୁ, ତଥାପି ଗରମ ଲାଗେ ତାପରେ ଆମେ କଣ କରୁନା ବାଧ୍ୟ ହୋଇକି କଣ କରୁନା ପୁଣି ଭାଇ, ଭାଉଜ, ସେ ତାଙ୍କର ଗୋଟେ ରୁମ ଅଛି। ଆମେ ସବୁ ବାପା, ବୋଉ, ହେରା ଆମେ ସବୁ ଗୋଟେ ରୁମ ରେ ଶୋଉଚୁ। ତ ଗୋଟିଏ ଏ ସି ତ ରେ ତ ହବନି। ଦୁଇଟା ଏ ସି ଆଣିଲୁ, ଆଣିଲି ଲଗେଇଲୁ। ତ ଆଗରୁ କଣ? ନା ଗୋଟେ ଏସିି ଲାଗିଲେ କଣ ରୁମ୍ ଥଣ୍ଡା ରହିଲା, ତମେ ଅଧଘଣ୍ଟେ ଘଣ୍ଟେ ଚଲେଇ ଦେଇକି ବନ୍ଦ କରିଦେଲ ରୁମ୍ ଥଣ୍ଡା ରହିଲେ, ଆରାମସ ଶୋଇ ପଡୁଥିଲେ, ଏବେ ଯେମିତି ଗରମ ହଉଛି। ତୁମେ ଯେପର୍ଯ୍ୟନ୍ତ ଏସି ଚଲେଇବ, ସେ ପର୍ଯ୍ୟନ୍ତ ରୁମ୍ ଥ ଥଣ୍ଡା ରହିଲା
ହୁଁ।
ଏସି ବନ୍ଦ କଲେ ଫୁଣି। ଯୋଉ ଗରମ କୁ ସେଇ ଗରମ ଏଇଭଳିଆ ସିଚୁଏସନ ପୁରା ଇଏରେ
ଆମର ତ ଏମିତି ଏ ସି ଫେଶି କିଛି ନାଇଁ ତ ଆମେ ଆସି ଆସିକି ଛାତରେ ଉପରେ ସୋଉ ଛାତ ଉପରେ ବି ଶୋଇଲେ ବେଶୀ ମାନେ ଗରମ ହୁଏନା, ଆମେ ଟେବୁଲ ଫ୍ୟାନ ଆଣି ଲଗେଇବୁ ସେଇପଡୁ ଛାତ ଉପରେ ଏତେ ଗରମ ହୁଏନା କିନ୍ ମସା ଯୋଉ ରେଟରେ କାମୁଡନ୍ତି କହିବାର ନାଇଁ କିଛି।
ଉୁଁ ହଁ ମଶା ହଁ ସେଇ ତ ହଉଛି କଥା ଛାତ ଉପରେ ଆସିକି ଶୋଇବ ତଥାପି ମଶା ମଶା ଲାଗଚି।
ପୁଣି ଏଇ ଛାତ ଉପରେ ବି କେତେ ସମୟ ଆସିକି ଆମର ନଟା ଦଶ ପର୍ଯ୍ୟନ୍ତ ଖାଇବା ସରି ସରି ଆସି ଶୋଇଲା ବେଳକୁ ଏଗାର କଥାବାର୍ତ୍ତା। ଏଗାରଟା ବାରଟା ଆଳୁ ଆସିକି ଛତ୍ ଛାତ ଉପରେ ଶୋଇବାକୁ ଛାତ ଉପରେ ଶୋଇଲି ତିନିଟା ଚାରିଟା ବେଳକୁ ମା କାମୁଡିବା ପାଞ୍ଚଟା ବେଳକୁ ଉଠି ଘରକୁ ଯା ପୁଣି ଷାଠି ସୋ ପୁଣି ଛଅଟା ବେଳକୁ ଉଠୁ ଆଉ ଏମିତିରେ ବି ଶୋଇବା ଠିକରେ ହଉନି।
ସେଇ ତ ହୋଉଚି କଥା ଯେପର୍ଯ୍ୟନ୍ତ ଏ ଖରା ଅଛି ସେ ପର୍ଯ୍ୟନ୍ତ ସେ ପ୍ରୋବ୍ଲେମ୍ ଥିବ। କଷ୍ଟ ହୋଉଥିବ ଯାଉଥିବ ଆଉଥିବ ତ ଗୋଟେ ଦି ମାସ ରହିଲା ଟିକେ କଷ୍ଟ କର କି ଯେମିତି ହେଲେ ବି ଟିକେ ସଇଗଲେ ସରିଲା ଆଉ। ହଉ ଛାଡ। ମୁଁ ଟିକେ ଯାଏ ମୋର କାମ ଅଛି। ପରେ କଥା ହେବ ଆଉ ହଉ। ହଁ ରଖୁଚି ଆ।
ହଁ।